ହ୍ୟାଲୋ।
ହାଲୋ ଭାଇ ସୁପ୍ରଭାତ।
ନମସ୍କାର ଭାଇ।
ନମସ୍କାର ସୁପ୍ରଭାତ ଆଉ ଭାଇ କଣ କରୁଥିଲେ।
ଏ ଏବେ ତ ମୁଁ ସକାଳୁ ଉଠି। ମୋ ନିତ୍ୟ କର୍ମ ସାରୀ ଆସି କି ଟିକେ ଯୋଗ କରିକାରି ଏବେ ଇଟିଲୀ ଆଉ ତ ଇଏ ହେଇ ଯାଇଥିଲା ସକାଳୁ ଘରେ। ଖାଇବା ପରେ ଏବେ ମୁଁ ପ୍ରାୟତଃ ଭାବୁଛି କିଛି ସମୟ ପଢାପଢି କରିବି।
ଆଜ୍ଞା।
କି କଣ କରିବି ସେୟା ଭାବୁଛି ଦେଖ ଆପଣଙ୍କର। ହ ମନେ ପଡିଲା ଆପଣଙ୍କ କଥା ଆପଣ
ଆଜ୍ଞା ଭଲ କରିଛନ୍ତି ନି କିଛି ତ ଭଲ ବହୁତ ସୁନ୍ଦର କଥା ଆପଣ ମନ ମତେ ମନେ ପକାଇଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଆଉ ଆପଣଙ୍କର ଏଇ ଯୋଗ ଦିବସରେ କେମିତି କଣ କଲେ ଯୋଗ ଦିବସ ବିଷୟରେ ଟିକେ କହିବେ କି?
ମୁଁ ତ ପ୍ରାୟତଃ ସବୁଦିନ ସକାଳୁ ଉଠିକି ମୋ ନିତ୍ୟକର୍ମ ସାରି ପ୍ରାୟତଃ କିଛିଟା ଯୋଗ ଅଭ୍ୟାସ କରେ। ଯୋଗ ଅଭ୍ୟାସ କରିବା ପରେ ଆମର ତ ପ୍ରାୟତଃ ଏଠି ବହୁତ ଭଲ ଭଲ ଭଲ ଫଳ ଗଛ ଅଛି ଅଛି ପ୍ରାୟତଃ ଯେମିତି ପିଜୁଳି ଅଁଳା ଏସବୁ ଜିନିଷ ଖାଇ ଖାଏ ଏସବୁ ଜିନିଷ ଖାଇସାରିବା ପରେ ପ୍ରାୟତଃ ମୁଁ ହୁ ପ୍ରାୟତଃ ଏ ତାପରକୁ ମୁଁ ଗାଧେଇ ଯାଏ କିଏ ଆସେ ଘରେ ଘରର କାମ ସବୁ କରେ ଆଉ
ଆ ଯୋଗ ପାଇଁ ଆମ ଦେହଙ୍କ ଆମ ଦେହ ପାଇଁ ଯୋଗ ଟା ନିତ୍ୟାନ୍ତ ଆବଶ୍ୟକ ଶରୀର ଆରୋଗ୍ୟ ରହିଲେ ସବୁ ମନ ଦେହ ସବୁ ସୁସ୍ଥ ରହିଲେ ପରିବେଶ ବି ସୁସ୍ଥ ରହିବ ତେଣୁ ଆମକୁ ନି- ପ୍ରତିଦିନ ଯୋଗ ଅଭ୍ୟାସ କରିବା କୁ କରିବା ଦରକାର। ଆଉ ଆଜିର ନିତ୍ୟକର୍ମ ମୋର ମୁଁ ଏବେ ସକାଳ ସାତଟାରେ ଉଠିଲି ଉଠି ସାରିଲା ପରେ ମୋର ନିତ୍ୟକର୍ମ ସାରିକି ଏବେ ବର୍ତ୍ତମାନ ଟିକେ ଆମର ମନ୍ଦିରକୁ ଆସି କିଛି ମନ୍ଦିରରେ ଭଗବାନଙ୍କୁ ଗୋଟିଏ ପାଖରେ ପ୍ରାର୍ଥନା କରୁଛି। ବିଶ୍ଵର ମଙ୍ଗଳ ହଉ ଆଉ ଏତିକି ମୁଁ ଠାକୁରଙ୍କ ପାଖରେ ପ୍ରାର୍ଥନା ସମସ୍ତେ ଭଲରେ ରୁହନ୍ତୁ। ଏ ଏବେ ମୁଁ ଠାକୁରଙ୍କ ପାଖରୁ ଆସିକି ଗୋଟିଏ ଜାଗାରେ ବସି କି ଆମର ବିଲ ଧାନ ବିଲକୁ ଜଗିଚି।
ଆଜ୍ଞା ପ୍ରାୟତଃ ପ୍ରାୟତଃ ଆପଣ ଜାଣିଥବେ ଜର ହେବା ସମୟରେ ଯଉ ଆମର ସିଙ୍ଗେଡା ଘର ପତ୍ର ଯୋଉ ବ୍ୟବହାର କରନ୍ତି। ଆ ପ୍ରାୟତଃ ତା ଦେହରେ ଯୋଉ ଫୁଲ ଅ ଆମର ପ୍ରାୟତଃ ଭଲ ଫୁଲ ଏବଂ ତା ପତ୍ରର ବ୍ୟବହାର କରିଯୋଉ ଜର ବି କମା ଯାଏ। ଏସବୁ ବିଷୟରେ ଆପଣ ଟିକେ କଣ କହିବେ।
ଆଜ୍ଞା ଆଉଚି ଆମର ସିଙ୍ଗଡ଼ା ହାରକୁ ବି ଗଙ୍ଗ ଶିଉଳି କୁହନ୍ତି। ସିଏ ପତ୍ର ହେଉଛି ଗୋଟେ ଆୟୁର୍ବେଦିକ ଗଛ ତାର ର ମୂଳଠୁ କାଣ୍ଡ ଯାକେ ସବୁ ପତ୍ର ସବୁ ଆମର ସ୍ୱାସ୍ଥ୍ୟ ପ୍ରତି ବହୁତ ଭଲ ତେଣୁ ଆମେ ତାକୁ ତାର ଜ୍ଵର ହେଲେ ଆମେ ସିଙ୍ଗେଡ଼ାହାର ପତ୍ର ତିନୋଟି ଆଉ ଆମର ଗୋଲମରିଚ ଆକୁ ନେଇକି ଆମେ ବାଟିକି, ଯଦି ଜର ଯାହାକୁ ହେଇଥିବ, ତାକୁ ଯଦି ଆମେ ପିଇବାକୁ ଦବା ତେବେ ଜର ଆରୋଗ୍ୟ ହେଇଥାଏ। ଓ ତାର ସୁ ଓ ଫୁଲ ବହୁ ତୁ ସୁଗନ୍ଧ ବାହାରିଥାଏ, ତାକୁ ଆମେ ଠାକୁର ପାଖରେ ଲଗେଇଥାଉ। ଆଉ ତା ଆ, ପ୍ରକୃ ପ୍ରତିଟି ଗଛର ବହୁତ ମୂଲ୍ୟ ସବୁ ଆୟୁର୍ବେଦିକ ଓ, ର
ବ-ବନ୍ଧୁ ବନ୍ଧୁ ଶୁଣନ୍ତୁ ଆ କଣ ଯୋଉଠି ଅଛନ୍ତି ଟିକେ ବାହାରକୁ ଆସିଲେ ବହୁତ ଭଲ ହୁଅନ୍ତା। କଣ? ଆଜ୍ଞା ଠିକ ଅଛି। ଆଉ ଏବେ ତ ପ୍ରାୟତ ବହୁତ ବହୁତ ଭଲ ଭଲ ଆମର ଏକରେ ଆମର ପ୍ରାୟତ ସକାଳୁ ଉ ଠିଲା ପରେ ପ୍ରାୟତଃ ଲୋକମାନେ ପ୍ରାୟ ରୁ ଏବେ ତିରିଶ ରୁ ଚାଳିଶଟି ଗାଈ ନେଇ ଆମ ବିଲରେ ବାନ୍ଧି ସାରିଲେଣି।
ଆଜ୍ଞା।
ଗାଈ ତ ଆମର ତ ପ୍ରାୟ ତିନି ରୁ ଚାରଟି ଗାଈ, ଚାରଟି ଗା ଗାଈ ଆମର ପ୍ରାୟତଃ ଗୋଟେ ଗାଈ ଦୁଇରୁ ତିନି ଲିଟର୍ କ୍ଷୀର ଦଉଚନ୍ତି। ଆଉ ଆପଣଙ୍କୁ କ୍ଷୀର ଆଉ ଛେନା, ରାବିଡି ଏସବୁ ଜିନିଷ କେମିତି କଣ ଲାଗେ?
ଆଜ୍ଞା ଆମର ଦେ- ଗାଈର ଗାଈ ହଉଛି ଆମର ମା। ସିଏ ଉଁ, ଗାଈଠାରୁ ଯୋଉ ଯ-କ୍ଷୀର ଭାତ ସିଏ ଆମ ଦେହ ପ୍ରତି ବହୁତୁ ଅ, ଭଲ ଆମେ ତାକୁ ପିଇବା ଦ୍ୱାରା ଶକ୍ତିଶାଳୀ ହେଇଥାଉ। ଏବଂ ଗାଈ ଏଇ କି ଆମେ ରଖିଲେ ଘରର ଗୃହପାଳିତ ପଶୁ ସିଏ। ଆମର ତାକୁ ଆଉ ଆମେ ଭଲରେ ଖାଦ୍ୟପେୟ ଦେଇକି ତାଙ୍କର ଯତ୍ନ ନେଲେ, ଭଗବାନ ତାଙ୍କ ସନ୍ତୁଷ୍ଟ ହୋଇ ଥାନ୍ତି ଏଁ, ଆଉ ଉଁ, ଏ ଆପଣଙ୍କର ଆଡ଼େ ଧା-ଅ, କେମିତି କଣ ଚାଲିଛି ସବୁ ଚାଷବାସ ସବୁ କେମିତି କ
ହଁ ଚା- ଚାଷ ବାସ ତ ଆମର ବହୁତ ଭଲ ଆମର ଯେ ଯେପରି ଆମର ଗୋଟେ ଓଉ ବୋଲି ଗୋଟେ ଜିନିଷ ଜାଣିଥିବେ? ଆମ ଘରର ଘର ପାଖେରେ ପ୍ରାୟତଃ ଦୁଇ ତିନୋଟି ଗଛ ଅଛି, ଓଉ ଖଟା ଖାଇବା ପାଇଁ ଏବଂ ଓଉ ରାଇ ଏସବୁ ଜିନିଷ ଖାଇବା ପାଇଁ ବହୁତ ମଜା ଲାଗେ ଆପଣଙ୍କ ପାଖାପାଖି ଅଁ, ଘରେ ପାଖାପାଖି କଣ ଭଲ ଭଲ ଗଛ ସବୁ କୌଣସି ଫଳ ଭଲ ଫଳ ହେଇଥିବ ଆପଣ ଜଣାଇ
ଆଜ୍ଞା ଆପ ଆମ ଏପଟେ ସେ ଓଉ ପ-ଗଛ କହିଲେ ମୁଁ ଗୋଟେ ସେଇ ଓଉ ଗଛ ବ ଏ ଅ, ବ- ଏବେ ବାଟରେ ଗଲାବେଳେ ଦେଖିଲି। ସେ ଓଉ ଗଛରେ ବର୍ତ୍ତମାନ କଷି ଓଉ ହେଇଚି, କଷି ଓଉକୁ ନେଇକି ଆମେ ଘର ମାନଙ୍କରେ ଅ ଓଉ ରାଇତା କରିଥାଉ, ଓଉ ରାଇତା ଟା ଦେହ ପ୍ରତ ତି ଖଟା ଅ, ଥାଏ, ଆମର ଅରୁଆ, ଡାଲମା ଆଉ ତା ସାଙ୍ଗରେ ଓଉ ରଇତା ଖାଇଲେ ବହୁତୁ ସ୍ଵାଦିଷ୍ଟ ଲାଗିଥାଏ। ତେଣୁ ଆମେ ଜୀବନରେ କିଛି ନା କିଛି ଗଛ ଲଗେଇ ହିଁ ଏ ଲେ- ଆମର ବହୁତୁ ଉପକୃତ ହୋଇଥାଏ।
ଆଜ୍ଞା ପ୍ରାୟତଃ ମୁଁ କହିବା କି ଯେ ଆମ ଘର ପାଖରେ ଯେପରି ସଜନା ଆଉ ଭେଣ୍ଡି, କାକୁଡି ଏସ୍ ସବୁ ଜିନିଷ ଏବେ ତ ବର୍ଷା ଦିନ ଆସିଗଲାଣି। ଏସବୁ ଜିନିଷ ଯୋଉ ଲଗା ଯାଇଛି ଏ ସବୁ ଜିନିଷର ଉଁ, ବହୁତ ପରିମାଣରେ ଉଁ ଆମ ଘରେ ଖାଇଲେ ବହୁତ ଖର୍ଚ୍ଚ ବି ଆମର ବଞ୍ଚିଯିବ। ଏସବୁ ଜିନିଷ ଆମର ଯେ ତି- କା କୁଡି, ଜନି ଆପଣଙ୍କୁ ଏସବୁ ଜିନିଷ ଖାଇବାକୁ କେମିତି କଣ ଲାଗେ? ଏଇ ତ ବହୁତ ଭଲ ଜିନିଷ।
ଆଜ୍ଞା, ଆଚ୍ଛା। ଆମର ଏଇ ଆଷାଢ ମାସରେ ପ୍ରାୟତଃ ଲୋକମାନେ ବାଡ଼ି ଘରରେ ଲଗେଇ ଥାନ୍ତି ଜନ୍ହି, କାକୁଡ଼ି କଖାରୁ ଲଗେଇ ଥାନ୍ତି। ସିଏ ବି ବହୁତ ମାତ୍ରାରେ ଫଳ ଦେଇଥାଏ। ସେହି ଫଳକୁ ଆମେ ଘରର ନିତ୍ୟଦିନଃ ଖାଦ୍ୟରେ ବ୍ୟବହାର କରିଥାଉ। କିନ କିନ୍ତୁ ଯୋ ଖାଲି ଗଛ ଲଗେଇ ଦେଲେ ହବନି। ଗଛର ଯତ୍ନ ନବା ନିହାତି ଦରକାର। ଗଛଟି ଗୋଟିଏ ଆମର ମଣିଷ ସଦୃଶ ଭଳି ଛୋଟ ପିଲାଟି ଭଳି ତାକୁ ଆମେ ଯତ୍ନ ନନେଲେ ଗଛ ବି ବଢ଼ି ପାରିବ ନାହିଁ। ତେଣୁ ଗଛ ମୂଳରେ ଆମେ ସାର ଆମେ ଖତ ଏଇ ସବୁ ଦେଲେ ଗଛର ସବୁବେଳେ ଗଛର ଯତ୍ନ ନେଲେ ସିଏ ଆମକୁ ଭଲ ଫଳ ଦେଇଥାଏ। ଆପଣଙ୍କ ଆଡେ ଫଳ ଅ ଅ ସବୁ କେମିତି କଣ ହେଲାଣି ଏବେ?
ଆମର ତ ପ୍ରାୟତଃ ସବୁ ଗଛରେ ବହୁତୁ ଭଲ ଭଲ ଫଳ ଆଉଚି। ଯେପରିକି ଆମ ଆମର ତ ଏଠି ଆମ ଘର ପାଖରେ ପ୍ରାୟ ତ ଗୋଟଏ ବାଉଁଶ ବୁଦା ବାଉଁଶ ବୁଦା ଗଛ ଅଛି। ଏଥିରେ ଆମେ ପ୍ରାୟତଃ ଯଉ ବଞ୍ଚି କରିବା ପାଇଁ, ଆମ ସେଠୁ ଛଡ ନେଇ ଥାଉ ପ୍ରାୟତଃ ଛଡ ନେଲା ପରେ ଆମେ ଆମ ବଞ୍ଚି କରି ବଞ୍ଚି ରେ ସୂତା ଗୁୁରାଇ ମାଛ ପେଇଁ ଏ କଣ୍ଟା ଲଗାଇ ଏସ୍ ନଦୀରେ ଯାଉ ମାଛ ପକାଉ ବହୁତ ମାଛ ବି ସଂଗ୍ରହ କରି ଆଣିଥାଉ। ଆପଣ ଅ ଅ ଆପଣଙ୍କ ଏରିଆରେ ମାଛ ଧରନ୍ତି ଆପଣ ନା ନାଇଁ?
ଆଜ୍ଞା ଆମର ବି ଏପଟେ ବାଉଁଶ ଗଛରୁ ସବୁ ବନଂଶି କରିକି ତାକୁ ନଈ, ନଦୀ, ନାଳ ମାନଙ୍କରେ ଲୋକମାନେ ତାକୁ ଉଁ ହଁ ଥୋପ ଜିଅଳ ଦେଇକି ମାଛ ଧରିଥାନ୍ତି ଛୋଟ୍ ଛୋଟ ମାଛ ସବୁ ଦେଇ ତା ଦେହରୁ ରୋହି, ଭାକୁର ସବୁ ମାଛ ଧରିଥାନ୍ତି। ସେ ମାଛକୁ ଆଣି ଘରେ ରୋଷେଇ ବାସ କରି ଆନନ୍ଦ ଉଲ୍ଲାସରେ ଖାଆନ୍ତି। ଆପଣଙ୍କ ଆଡ଼େ ମାଛ ଚାଷ ସବୁ ପୋଖରୀ ମାନଙ୍କରେ କରନ୍ତି।
ଆମର ଅର ମାଛ ଚାଷ କରନ୍ତି। ବହୁତ ଲୋକ କିନ୍ତୁ ଏବେ ତ
ଆଜ୍ଞା।
ଗାଁରେ ମାଛ ଚାଷ କରିବାର ବହୁତ କମ ଦେଖାଯାଉଚି କାରଣ ନା ସେ
ଆଜ୍ଞା।
ସବୁ ଚୋର ଦେଖା ଯିବାରୁ ସେଥିଲାଗି ମାଛ ଛ ଚାଷ ପାଇଁ ବହୁତ୍ କମ ଦେଖାଯାଉଚି ଆଉ ଏସୁ ଆପଣଙ୍କର ଏ ବେ ଆମର ତ କଦଳୀ ଯୋଉ ବୁଦା ରହିଥାଏ ଆମର ବହୁତ ବହୁତ କଦଳୀ ହେ ଚି ପାଖାପାଖି ଦୁଇ କୋ ଆ ପ୍ରାୟତଃ କୋଡିଏରୁ ପ୍ରାୟତଃ କୋଡିଏରୁ ତିରିଶଟି କଦଳୀ କାନ୍ଦି ହେଇଚି। ଆପଣଙ୍କର କେତେ କଣ କାନ୍ଦି ହେଇଚି?
ଆପଣ ଆପଣ ଟିକେ ବାହାରକୁ ଆସନ୍ତୁ?
ଆଜ୍ଞା ଆଜ୍ଞା କୁହନ୍ତୁ କୁହନ୍ତୁ।
ଶୁବୁନାହିଁ। ଆଜ୍ଞା କୁହନ୍ତୁ।
ହଁ ଆପଣ ତ ପ୍ରାୟତଃ ଆମ ଘର ପାଖରେ ପ୍ରାୟତଃ କୋଡିଏରୁୁ ତିରିଶଟି କାନ୍ଦି ଅଛି। କଦଳୀ କାନ୍ଦି ହେଇଚି କଦଳୀ ଗଛରେ ଆପଣ ହେଇଚି କି?
ଆପଣ ଟିକେ ଆଉ ଟିକେ ଖୋଲା ସ୍ଥାନକୁ ଆସନ୍ତୁ।
ଆଜ୍ଞା ଏବେ ଦେଖିବେ ପ୍ଲେ ଆପଣଙ୍କ ଏରିଆରେ କଦଳୀ କାନ୍ଦି ହେଇ ଚି ବହୁତ ମାତ୍ରାରେ।
ଆପଣଙ୍କ କଥା ମୋତେ ଖଣ୍ଡ ଖଣ୍ଡ ଶୁବୁଚି।
ଏବେ ତ ପ୍ରାୟ ହ୍ୟାଲୋ ହ୍ୟାଲୋ। ବଡ଼ଭାଇ। ବଡ଼ ଭାଇ।